ହାଲୋ।
ହଁ ଶୁଭାଜାଉଛି ମୋ କଥା।
ହଁ ହଁ ହଁ ମୁଁ ଶୁଭାଜାଉଛି ମୋ କଥା ଶୁଭୁଛି ତ ହାଲୋ।
ହଁ ହଁ ହଁ ହଁ ଶୁଭା ଯାଉଛି।
ତ ଆପଣଙ୍କ ଆଡେ ଆଜି ବର୍ଷା ହେଇଥିଲା।
ହଁ ହଁ। ଆଜି ବର୍ଷା ହେଇଛି ବହୁତ ଜୋରେ ବର୍ଷା ହେଇଛି ଘଡଘଡି ମାରିଛି। ଆଉ ବହୁତ ଜୋରେ ବର୍ଷା ହେଇଛି ଆଜି। କେଡେ ଜୋରେ ପବନ ବି ବୋହିଛି।
ହୁଁ ଯା ହଉ ଚାଷୀ ପାଇଁ ଭଲ ଖୁସି ର ଖବର। ହଁ ଠିକ ଅଛି ହଁ। ଦେଖନ୍ତୁ ମୋ କହିବା କଥା ଜଣେ ଚାଷୀ ଠିକ ଅଛି। ତ ଚାସ ସି ଜଣଙ୍କ କଣ କରେ ନା ଚାଷ କାମ କରେ ଠିକ ଅଛି।
ସେ ଚାଷ ବିଷୟରେ ହିଁ କହିବେ, ହଁ କୁହ ଶୁଣିପାରୁଛି କୁହ। ହଁ ସେ ଚାଷ ବିଷୟରେ କଥା ହଁ।
ତ ସେ କଣ କରେ ହଁ ହାଲ
ସିଏ ଶୁଣ ମୁଁ କହୁଛି ମାନେ ଚାଷଟା ସିଏ କରେ। ଫାଷ୍ଟ ମାନେ କଣ କରେ ବିଲକୁ ମାନେ ଖତ ନେଇକି ଆଗ ଖତ ନେଇକି ପକାଏ। ଖତ ପକେଇ ସାରିଲା ପରେ ସେଇଟା ହଉଚି ତା ସାର ଖତ ଟା ପକଏ ଖତ। ପକେଇକି ତାପରେ କଣ ନା ନେଇ ତା ବିହନ ଟା ଥାଏ। ମାନେ ଧାନ ଟା ବୁଣିବା ତାର ଗୋଟେ ବିହନ ଥାଏ। ସେଇ ବିହନ ଟା ସେ ଆଣିକି ଚାଷୀ ପକାଏ ଆଣିକି ବିଲରେ। ସେ ତାପରେ ସେ ଗଛ ଟିକେ ଟିକେ ଉଠେ। ତାକୁ ଟିକେ ଟିକେ ଛୋଟ ଛୋଟ ଗ ଛ ସେ ଉଠେ ସେ ଗଛା ଟା ଯୋଉ ମାନେ ଉଠେ ତାକୁ ତାପରେ ସେଇଟା ହଉ ମାନେ ସେ ବଡ। ହୁଏ ତାକୁ ସାର ହେଇକା ଦିଅନ୍ତି ସାର ହେଇ ସେଥିରୁ ଧାନ ହୁଏ ସେଇ ଧାନ ରୁ ତ ଚାଉଳ ହୁଏ ନା।
ନା ନା ମୋ କହିବା କଥା ଶୁଣନ୍ତୁ। ଜଣେ ଚାଷୀ ଯେତେବେଳେ ଚାଷ କାମ କରେ ଠିକ ଅଛି। ଯେତେବେଳେ ଚାଷ। ଓ ମାନେ ଅମଳ କରେ ସେ କଣ ସବୁ ତାକ ଅମଳକୁ ନିଜେ ଖାଏ କି। ତାର ଯେତିକି ଦରକାର।
ତାର ଯେତିକି ଦରକାର ହଁ। ଯେତିକି ଦରକାର ତାର ସେତିକି ମାନେ ଖାଇବା ମାନେ ସେ ରଖିଦେଇକି। ଆଉ ଯାହା ସବୁ ମାନେ ବିକିଦିଏ। ମାନେ, କିଛିଟା ରଖେ। ହଁ, କୁଅନ୍ତୁ କୁଅନ୍ତୁ?
ମୁଁ କହିବ ତ, ଯେତିକି ଦରକାର ତା ପାଇଁ ସେ ରଖିକି କଣ କରେ ନା ବିକି ଦିଏ। ଯୋଉ ବିକେ, ଯାହା ଦ୍ଵାରା ଆମେ କଣ କରୁନା ଆମର ଖାଇବା ପାଇଁ ଆମେ ଇଏ କରୁ, ଏବେ କଣ ହଉଛି ନା ବର୍ଷା ଯଦି ଠିକ ଭାବରେ ନହବ ଜଣେ ଚାଷୀ ଚାଷ କରିବ, ଗୋଟେ ମଣିଷ କରିବ କଣ? କଣ ଖାଇବ? ବଜାରରେ ତ ସବୁ ଭେଜାଲ ଜିନିଷ ଆସୁଛି ସେ, ଚାଉଳ ହଉ ପନିପ ପରିବାର କୀଟନାଶକ ବି ଦେଇକି, ଏବେ ତରୁଭୁଜ ତରଭୁଜ ଖାଇକି ବି ତ ଲ
ତରଭୁଜ ଖାଇକି ବି ଲୋକ ବି ମାନେ ମରି ଯାଉଛନ୍ତି, ବି ଲୋକ ଖାଇକି ତରଭୁଜ
ଆଜ୍ଞା।
ଅ ନାଇଁ ଯାହାହଲେ ଚାଷ ଟା ଏବେ ଆମ ମାନେ ଇଏରେ, ଆମର କମିଗଲାଣି ଚାଷ ଲୋକ କି ଅଧିକ ଚାଷ କରୁନାହାନ୍ତି କିନ୍ତୁ ଚାଷ ନ କରିବାରୁ ମାନେ ବାହାରୁ ସବୁ ଜିନିଷ ଆସୁଛି।
ଆଜ
ହାଲୋ ବାହାରୁ ସବୁ ଜିନିଷ ଆସୁଛି, ବାହାର ଜିନିଷ ଆଇଲା, ପୁଣି ସବୁ ରେଟ୍ ବି ବଢଉଛନ୍ତି। ବହୁତ ରେଟ ବଢୁଛି। ଆଉ ବହୁତ ରେଟ ଭେ ଭେଜାଲ ଜିନିଷ ବି ଆସୁଛି, ବାହାରୁ, ହେଲା ମାନେ ଚାଷୀ ଚାଷ ଯେମିତି କରିକି, ସେ କଣ ମାନେ ଖତ ଭତ ମାନେ ଖତ ଅଇକା ଦେଲେ, ସେଇଟା ହଉଛି ଏବେ ଭେଜାଲି ସବୁ ହିଁ ଆସୁଛି ଆଉ ସେ ଧାନ ହୁଏ, ମୁଗ ବି ସେମିତି ମୁଗ କଣ, ବିରି କଣ ଆ ଚଣା ବି ହୁଏ। ମାନେ ବହୁତ ଜିନିଷ ଆମେ ଚାଷୀ, ଏଇ ଚାଷ ମାନେ ଖବର ଆମେ ସବୁଟା ପାଇପାରୁଛୁ। ନହେଲେ ଯଦି ଚାଷୀ ଚାଷ ନ ହଉଛି ବର୍ଷ ନହେଲେ ଚାଷ ଚାଷୀ କଣ କରୁଛନ୍ତି ନା, ଚାଷ ମାନେ ସେ ବନ୍ଦ ହେଇଯାଉଛି, ବର୍ଷା ନହେଲେ ଆଉ ବାହାରୁ ଯୋଉ ଜିନିଷ ଯାହା ଯେତିକି ଆଉଛି ସବୁ ରେଟ ବଢି ଯାଉଛି। ସେ ରେଟ ମାନେ, ଆମର
ମତେ ଗୋଟେ କଥା କୁହନ୍ତୁ? ହାଲୋ
ହୁଁ, ହାଲୋ।
ମତେ ଗୋଟେ କଥା କୁହନ୍ତୁ ଶୁଣନ୍ତୁ? ଖାଦ୍ୟର ଆମେ ଯୋଉ ଖାଇବା ଟା ଖାଉଛେ ଆମକୁ ଖାଇବା ଟା ଦିଟା ଜାଗା ରୁ ମିଳୁଛି। ଗୋଟେ ହଉଛି ଅ କଣ, କୃଷିଜାତ ଆଉ ଗୋଟେ ହଉଛି ଯୋଉଟା ଆମକୁ ପ୍ରାଣୀ ମାନଙ୍କ ଠାରୁ ମିଳୁଛି, ଠିକ ଅଛି। କୃଷି ଜାତ ଭିତରେ ଆମର ଧାନ ଗହମ, ମାଣ୍ଡିଆ, ଜ, ବାଜରା, ଏଗୁରା ସବୁ ଯାଉଛି। ଠିକ ଅଛି। କିନ୍ତୁ ଏତେ ସବୁ ଆମକୁ ଯୋଉଠୁ ଆମେ ଖାଇ ଇବା ଟା ଆମକୁ ମିଳୁଛି, ଗୋଟେ ଲୋକ ଛୋଟରୁୁ ବଡ ହଉଛି, ମାନେ ଏମିତି କି ଖାଇବା, ବଞ୍ଚିବା ପାଇଁ ସେ ଖାଉଛି ଠିକ ଅଛି। କିନ୍ତୁ, ଏବେ କଣ ଦେଖାଯାଉଛି ନା ଲୋକଙ୍କ ପାଖରେ ଲୋକ ଚାଷ ଜମି ବିକିକି ତା ଦେହରେ ଘର ଦୁଆର କରଉଛନ୍ତି। ଯାହା ଦ୍ଵାରା ଚାଷ କମି ଯାଉଛି, ଏବେ କଣ ହଉଛି?
ଲୋକ ହଁ, ଲୋକ କଣ କରୁଛନ୍ତି, ନାଁ? ଲୋକ କଣ କରୁଛନ୍ତି, ମାନେ ଏବେ କଣ କରୁଛନ୍ତି, ମାନେ ବାହାରକୁ ଯାଉଛନ୍ତିହେରି, ଚାଷ କେହି ଅଧିକ କରୁନାହାଁନ୍ତି। ମାନେ ଯିଏ ସବୁ ବାହାରକୁ ହିଁ ପଳଉଛନ୍ତି, ବାହାରକୁ ଯାଇକି ମାନେ ପଇସା ଇନକମ ହିଁ କରୁଛନ୍ତି, ବିଲ ମାନେ ତାଙ୍କର ବିଲ ହେକା ସବୁ ବିକା
ଆଜ୍ଞା।
ଆଉ ସେଇ ବିଲ ସବୁମାନେ କଣ ବିକି ଦଉଛନ୍ତି, କେହି ଆଉ ଚାଷ କରୁନାହାଁନ୍ତି। କିନ୍ତୁ ଚାଷଟା କଣ ଦେଖିଆ ଭଲ ସେଇଟା ସେମାନେ ଭାବୁନାହାଁନ୍ତି। ଚାଷ ସେଟା କଲେ ଭଲ, ଚାଷୀମାନେ କଣ କରୁଛନ୍ତି ଏମିତି ବାହାରକୁ ସିଏ ପଳଉଛନ୍ତି ଆଉ ଚାଷବାସ କିଛି କରୁନାହାନ୍ତି, ମାନେ କଣ ସବୁ ବିଲ ଏମ୍ତି ମାନେ ପଇସା ପତ୍ର ସେମାନେ ଚାହୁଁଛନ୍ତି ପଇସାଟା, ମାନେ ଇନକମ୍ କି ଖଟୁନାହାନ୍ତି। ଚାଷ ଟା କରନ୍ତେ ଆମେ ଠିକ୍
ଆଜ୍ଞା। ଆପଣ ଯୋଉ କହିଲେ ଯେ କଣ ଚାଷ ନ ସମସ୍ତେ ବାହାରକୁ ଯାଉଛନ୍ତି, ମୁଁ କହିବା କଥା ସେ ଠିକ କରୁଛନ୍ତି କାହିଁକି ନାଁ ଏ ବର୍ଷ ଠିକସରେ ହଉନି। ‌ତ ମୁଁ ତ କହିବା କଥା ଚାଷ ର ମ ମୁଖ୍ୟ କାମ ହଉଛି ବର୍ଷା ପାଣି ଯଦି ପାଣି ର ଅଭାବ ହବ ଚାଷ ନ ହବ ସେ ଧାର କରଜରେ ଆଣିଥିବ ମହାଜନ ପାଖରୁ, ମହାଜନ ଆସିକି ତା ପ ଘର ଆଗରେ ଵସିବ। ଯାହାଦ୍ଵାରା ଚାଷୀ ଆତ୍ମହତ୍ୟା କରିବ। ତ ମୋ କହିବା କଥା ଏତେ ପରିଶ୍ରମ କରିବ ଏତେ ମୂଲ ଲଗେଇବ ଏତେ କିନ୍ତୁ ଫଳେଇଲା ବେଳକୁ କିଛି ନଥିବ, ସେ କାହିଁକି? ଚାଷ କରିବ?
ଏମିତି ଯଦି ସମସ୍ତେ ଆମେ ଶୁଣ, ଆମେ ଯଦି ଏମିତି ସମସ୍ତେ ଭାବିବା ଚାଷଟ ଟା ଆମେ କରିବାନି ତାହେଲେ ତ ଆମେ ବି ମାନେ ବେଳ ପଡିଲେ ବାହାରୁ ବି ସେଇଟା ବି ଆସିବନି ଆଉ ଆମେ ଖାଇବା କଣ? ଆମେ ତ କିଛିଟା ତ ବ୍ୟବସ୍ଥା କରିବା ମାନେ ଶୁଣ ଆମେ କିଛିଟା ବି ବ୍ୟବସ୍ଥା ତାର କରିବା, ଯେମିତି କିି ମାନେ କୂଅ ଖୋଳିକି ବି ପାଣି ତା ଦେହରେ ଦେଇପାରିବା।
ଆଚ୍ଛା ଆପଣ ଯୋଉ କହୁଛନ୍ତି, କୂଅ ଖୋଳିକି ପାଣି ଦେବେ। ମତେ ଗୋଟେ କଥା କୁହନ୍ତୁ, ଖରା ଦିନେ କେତେଟା କୂଅରେ ପାଣି ରହୁଛି?
ସେମିତି ଆଉ ଦେଖ, ମୁଁ ଜାଣୁଛି ମାନେ ଖରାଦିନେ ହିଁ ପାଣି ରହୁନି। କୁଅ ରେ। ତାପରେ ବି ଏମିତି ତମେ ସମସ୍ତେ। ତେ ଭାବିକି ଯଦି ଆଉ କରିବାନି ପାଣି ତ ଚେଷ୍ଟା ବି ତ ଆମେ କରିବା ନାହିଁ। ସେଇଟା ଭଗବାନଙ୍କ ଉପରଙ୍କ କଥା ମାନେ ଆମେ ବି ଚେଷ୍ଟା ବି କରିବା।
ଆଜିକା ଯୁଗରେ ବି କି ଆଜିକା ଯୁଗରେ ଅଁ ବିଜ୍ଞାନ ଯୁଗରେ ବହୁତ ଆଗକୁ ଗଲାଣି, ବହୁତ ଆଧୁନିକ ପଦ୍ଧତି ଦ୍ଵାରା ଆମେ ଅ ଅଳ୍ପ ଜାଗାରେ ବହୁତ ପ୍ରକାର ଭେରାଇଟି ଇଏ କରିପାରିବା। ଯେମିତି କି ଆମର ଛାତ ଉପରେ। କିଛି ମାଟି ଲଗେଇକି। କି ଆମେ କଣ କଲା ଆଧୁନିକ ପଦ୍ଧତିରେ ଆମ ଚଳିବା ପାଇଁ କଣ ବିନା ଖତ ବିନା ଯୋଉ ବିନା ରାସାୟନିକ ସାର ସେରିକା ୟୁଜ୍ କରିକି ଆମେ କଣ କରୁଛେ ନା ଦେଖିବେ ଛାତ ଉପରେ ପ୍ରାୟ ଲୋକ କଣ କରୁଥିବେ ନା ପନିପରିବା ଫଳ ଆରିକା ଫୁଲ ସବୁ ଇଏ କରୁଛନ୍ତି।
ପ୍ରାୟ ଲୋକ ଏବେ ଛାତ ଉପରେ ଲଗଉଛନ୍ତି ଠିକ କଥା କହିଲେ ପ୍ରାୟ ଲୋକ ଏବେ ଛାତ ଉପରେ ଲଗଉଛନ୍ତି। କାହିଁକି ନା ଚାଷୀ ଟେ ଏବେ ଚାଷ କଲେ ସିଏ କେମିତି ଭାବୁଛି ମାନେ ଛୋଟ ଜିନିଷ ଟାକୁ ମାନେ ସେ କଣ କରୁ ଏ ପିଡିଆ ଫିଡିଆ ସବୁ ବାହାରୁ ମାନେ ପକେଇକି ସେ ଚାହୁଛନ୍ତି ବଡ କରି ଦେଇଦବାକୁ କିନ୍ତୁ ସେଇଟା ଗୋଟେ ମଣିଷ ପାଇଁ ଦେହ ପାଇଁ କେତେ ଖରାପ ସେ ସେଇଟା କିନ୍ତୁ ଭାବନ୍ତିନି ହେଲା କିନ୍ତୁ ଏବେ ଆମେ ଯୋଉଟା ଆମେ ନିଜେ ଆମେ ସେଇଟା ନିଜେ କଣ କରିବା ଯଦି ଆମେ ଚାହିଁବା ନିଜେ ବି ମାନେ ଆମ ଚିପଟେ ବି ଆମେ ଚାହିଁଲେ କି ଆମ ଛାତ ଉପରେ ହଉ ଆମେ ଚାହିଁଲେ ବି ଆମର କିଛିଟା ଆମେ ତ ଫସଲ କରିକି ଆମେ ନିଜେ ତ ଖାଇପାରିବା ଆମ ଘରକୁ ଆମେ ନିଜେ ବି ଚଳେଇ ପାରିବା।
ଆଜ୍ଞା। ତ ପନାଶକ ପଢିଛି କି ନ ପଢିଛି ତ ଆମେ କଣ କହିଲେ ନା ଆଧୁନିକ ପଦ୍ଧତି ଅନୁସାରେ କୃଷିକୁ ଆପଣେଇଲେ ଠିକ୍ ଅଛି ଯଦି ଆମ ଭଳିଆ ସମସ୍ତେ ଏମିତି କରିବେ ଯା ଦ୍ଵାରା କଣ ହବ ନା ସମସ୍ତେ ଘରେ ନା ଘରେ କିଛି କିଛି ପରିବା ଜୋରରେ ଚାଷ କଲେ ଆପଣଙ୍କ ଘର ପାଖରେ ଜଣେ ପଡୋଶୀ ଥିବେ ସିଏ ବି ତାଙ୍କ ଛାତ କ ଧର ଟମାଟୋ ଲଙ୍କା ଲଗେଇଲେ ଆପଣଙ୍କର ଲଙ୍କା ଲଗେଇଲେ ଆପଣଧର ଆପଣଙ୍କ ଛାତ ଉପରେ ଆଉ ଅଲଗା କିଛି ପରିବା ଲଗେଇଲେ ଠିକ ଅଛି। ଦରକାର ପହିଲେ ଆପଣ କଣ କରିବେ ନା ଆପଣ ତାଙ୍କଠୁ ପାରିବେ ନାାଇଁ ଆପଣଙ୍କ ପରିବାକୁ ବି ଦେଇପାରିବେ ଯାହା ଦ୍ଵାରା ଆମେ ଜାଣିଲେ ସିଏ ବି ତ ଭଲରେ କହୁଛନ୍ତି। ଦେହ ବି ଭଲ ରହିବ ମନ ବି କାମ କରିବାକୁ ଖାଇଲେ ତ ପୁଣି ବଳ ଆସିବ କିନ୍ତୁ ଏବେକା କଥା ମତେ କୁହନ୍ତୁ ଆମେ ଯୋଉ ଖାଇବା ଟା ଖାଉଛେ? ତା ଦେହରୁ ଆମକୁ ମାନେ ଶକ୍ତି ମିଳୁଛି କାମ କରିବାକୁ।
ନା ସେ ଦେଖ ମାନେ ବାହାର ଜିନିଷ ଟା ଆମେ ଖାଇକି ଭେଜାଲ ଜିନିଷ ଆମେ ଖାଇକି? ଆମର କିଛି ବି ଦେହରେ ଶକ୍ତି ରହୁନି। ମାନେ ଏମିତି କି ମାନେ ଦେହ ବି ଖରାପ ହଉଛି ମାନେ ଆଣ୍ଠୁଗଣ୍ଠି ଅଣ୍ଟା ଫଣ୍ଟା ଏମିତି ବି ମାନେ ପେନ୍ ହଉଛିା ଜିନିଷ ଖାଇକି ଆମେ ଯଦି ସେଟା ନିଜେ ଚାହିଁବା ଯେନ୍ତା। ନିଜେ ଚାାଇଁବା ଆମେ ବାରିପଟେ ହଉ କି ଆମ ଛାତ ଉପରେ ହଉ ଆମେ କିଛିଟା ଫସଲ କରିବା କିଛିଟା ଚାହି ଆମେ କିନ୍ତୁ? ଫସଲ କରିବା ମାନେ ଆମ ଆମେ ବି ଖାଇପାରିବା ଆମ ପରିବାରକୁ ବି ସୁରକ୍ଷିତ ରଖିପାରିବା। ଆମେ ସେଇଟା କେମତି ଚାହିଁବା। ଆମେ ଏମିତି ମାନେ ବାହାରୁ ଆମେ ଯୋଉଟା ଚାହୁଁଛେ କିଣିବାକୁ ସେଇଟା ବନ୍ଦ କରିକି ଆମେ ନିଜେ କେମିତି ଚାହିଁବା ନିଜେ ଉତ୍ପନ୍ନ କରିବାକୁ। ଚାହିଁବା ନିଜେ ସେଇଟା ବାହାରକୁ ମାନେ କିଛି ଜିନିଷ କିଣିବା ଟା ବି ଠିକ ନୁହଁ କାହିଁକିନା ଏବେ ସବୁ ଭେଜାଲ ଆସିଲାଣି। ଏବେ ସବୁ ମାନେ ଏ ଯୋଉ ସାର ପିଡିଆ ସବୁ ବାହା ଜିନିଷ ସବୁ ଦେଇକି ଏଇ ଯୋଉ ପୋକ ପୋକ ହଉଛନ୍ତି ଗଛ ହେଇକାରେ ପୋକ ଫୋକ ହଉଛନ୍ତି। ହଁ କୁହନ୍ତୁ?
ଆଜ୍ଞା ଆପଣଙ୍କ କଥା ଦେଖନ୍ତୁ ଯେତବେଳେ ଚାଷୀ ଟିଏ ଚାଷ କାମ କରିବାକୁ ଯାଉଥିଲା।
ହଁ।
ହହଁ ଦେଖନ୍ତୁ ଯେ ଳେ ଚାଷୀ ଟିଏ।
ହଁ।
ଚାଷ କାମ କରିବାକୁ ଯାଉଥିଲା ସେ ଖଣ। କସେ ଖାଇକି ଯଉଥିଲା ଯେତିକିକୁ ସମୟ ହ୍ୟାଲୋ କୁ ହା।